ହ୍ୟାଲୋ ହଁ। ହଁ ଆୟୁଷ୍ କହୁଛି ମୁଁ କହୁଥିଲି ଆମର ଏଇ ଯୋଉ ସରପୂଜା ସରସ୍ଵତୀ ପୂଜା ପାଇଁ ଆ ଆମର ଏ ଯୋଉ ଆଗକୁ ଦୁର୍ଗା ପୂଜା ଆସୁନି କି ଦୁର୍ଗା ପୂଜା ପାଇଁ ଟିକେ ଚାନ୍ଦା ଦରକାର ଥିଲା ଆପଣ ଦେଇପାରିବେ?
ଚାନ୍ଦା ତ କହନି କହନି ଆମରି ଘରକୁ ଯେତିକି ଚାନ୍ଦା ଖାଲି ମାଗିବାକୁ ଯାଉଛନ୍ତି ପୁଣି ଆହୁରି ଚାନ୍ଦା? ଁ
ଆପଣ ତ ଜାଣିଛନ୍ତି ଆ ମ ଦେଖନ୍ତୂ ଆପ ଆମେ ଆପଣଙ୍କର ଭଲ ଲୋକ ଜଣେ ଆମର ଚିହ୍ନା ଆପଣ ଭଲ ବନ୍ଧୁବାନ୍ଧବ ହେବେ। ଆଉ ଟିକେ ଦେଖନ୍ତୁ ଏଥର ଟିକେ ବଡ କି କରୁଛୁ ଏ ମିଲୋଡି ଫେଲୋଡି କରିବୁ ସମସ୍ତଙ୍କୁ ଡ଼ାକାଡ଼ାକି ଅଛି ଭାବୁଛୁ ଏଇ ଆମର ଏଇ ଯୋଉ କିଏ ଦୀପ୍ତିରେଖା ସମସ୍ତେ ଭାବରେ ଡାକୁଛୁ। ତ ଆପଣ ଟିକେ ଅଧିକ ମାନେ ଭଲ ଚାନ୍ଦା ଟିକେ ଦେଲେ ଭଲ ଟିରେ ହଅନ୍ତା ଆଶୀର୍ବାଦ ରହିବ ମାଆଙ୍କର ଆଉ।
ଯେତିକି ମାଗୁଛନ୍ତି କୁହନି କୁହନି ଆଉରି ଚାନ୍ଦା କିିଏ ଦବ ଏତେ?
ଆ ଦେଖନ୍ତୁ ଆପଣ ଗୋଟେ ଭଲ ବନ୍ଧୁ ହେବେ ମୋର ଟିକେ ଦେଖନ୍ତୁ ଶହେ ହଜାର ଦି ହଜାର ଯେତେ ପାଆନ୍ତୁ ଟିକେ ଦିଅନ୍ତୁ।
ହଜାରେ ଆଚ୍ଛା ହଉ ମୁଁ ଟ୍ରାଏ କରୁଛି। ଟ୍ରାଏ କରୁଛି ଯଦି ହେଇଗଲା ତାହେଲେ ମୁଁ ଦେଇଦଉଛି ହଜାରେ ଆଉ।
ଆପଣ ଆପଣଙ୍କ ପାଇଁ ମୁଁ ଭି ଆଇ ପି ସିଟ୍ କରିଦେବି ଆପଣ ଆ ଆରାମ ସେ ଆସିବେ ଆସ ବସିବେ ଦେଖିବେ ଆପଣଙ୍କୁ ସେ ଗହଳିରେ ପଶିବା ଦରକାର ନାହିଁ ଆଉ ଠାକୁରଙ୍କୁ ଆପଣ ଆରାମ ସେ ଆପଣ ପାଖକୁ ଯିବେ ଅ ଚ ଫୁଲ ଫୁଲ ଚଢେଇବେ ପୁଷ୍ପାଞ୍ଜଳି ଦେବେ ଆସିବେ କିଛି ପ୍ରୋବ୍ଲେମ ନାହିଁ।
ଆଉ ଏଇ ଯୋଉ ପ୍ରସାଦ ଫ୍ରସାଦ ପାଇଁ?
ପ୍ରସାଦ ପ୍ରସାଦ ଆମେ ଭାବୁଛୁ କିଛିଟା ଲୋକଙ୍କ ପାଇଁ ଯୋଉମାନେ ରହିବେ ସେଠି ନନା ଫନା ଆମ ଆମ ଭିତରେ କୋଡ଼ିଏ ପଚିଶ ଜଣଙ୍କ ଭିତରେ ଗୋଟେ କରିବୁ ବୋଲି ଭାବୁଛୁ।
ଆଚ୍ଛା ହଉ ହଉଦେ ଭଲ କିଆ ଧୁମଧାମ ଭଳିଆ କରିବ ଆଁ।
ହଁ କରିବୁ ଭାବୁଛୁ ତ ପ୍ଲାନ ଅଛି ଆଉ ସେଥିପାଇଁ ଆଗ ପ୍ଲାନ ଫ୍ଲାନ ବନେଇକି କରୁଛୁ ଫିର ବି ଦେଖାଯାଉ।
ଆଚ୍ଛା ତମର ସେଇ ଯୋଉ ଲାଷ୍ଟକୁ ଯୋଉ ସତୁରି ନମ୍ବର ସେଇଥିରେ ପେମେଣ୍ଟ କରିଦଉଛି ତାହେଲେ?
ହଁ ହଁ ସେଇ ସତୁରି ନମ୍ବର ବାଲା ନମ୍ବରରେ ପେ କରିଦିଅ ମତେ ମୁଁ ଇନଭିଟେସନ କାର୍ଡ ଟା ବି ପଠେଇ ଦଉଛି ହ୍ୱାଟ୍ଆପରେ।
ହୁଁ ହୁଁ ଆଉ କେତେ କଣ ଲୋକଙ୍କ ପାଇଁ ଖାଇବା ପତ୍ର ସବୁ କରୁଛ?
ଏ ବେଶୀ ନାହିଁ ସେଇ ଚାଳିଶ ପଚାଶ ଭିତରେ କରୁଛୁ ଆମେ। ବେଶୀ ଲୋକଙ୍କୁ କହିଲେ ଯା ପୁରା ଗାଁ ଟା ସାରା ଟେକି ନେଇ ପଳେଇ ଆସିବେ। ଏତେ ଲୋକଙ୍କୁ ଆମେ ଖାଇବା କେମିତି ଯୋଗେଇବୁ କହିଲ।
ଓହୋ ହଉଟେ ଗୋଟେ ଲିମିଟରେ ଗୋଟେ କରୁଛ ଆଉ।
ହଁ ଆମେ ଲିମିଟ ରେ ଆପଣ ଆମ ଭିତରେ ସିଏ ଯେତିକି ଚିହ୍ନା ଲୋକ ସେତିକି ଭିତରେ କରିବା କଥା ଆଉ କଣ।
ଓ ହୋ।
ଆଉ ଆପଣ ଆଜି ଖେଳିବାକୁ ଯାଇଥିଲେ ଆଉ ଖେଳିବାକୁ ଯାଇଥିଲେ ଆଜି। ଆ ଖେଳିବାକୁ ତ ଜମା କେହି ପିଲା ଆସୁନାହାନ୍ତି ମୁଁ ଯେତିକି ଦେଖୁଛି ମୁଁ ହେଇ ଯାଉଥିଲି ଆଜି ଯାଇଥିଲି ପଡ଼ିଆ ରେ ସେମିତି ବସି ବସି ଆଇିଲି ସିଏ କିଏ ଛୁଆ ଗୁଡା ଆସିିକି ଖେଳୁଛନ୍ତି ଆଉ ସେ ଛୁ ବି ସେ ବି ଆଉ ସେମିତି ଆମ ଆମ ଯେତେବେଳେ ପିଲାବେଳେ ଯେତିକି ଜୋସ୍ ଥିଲା ଖେଳରେ ତାଙ୍କ ସେମିତି ଜୋସ୍ ନାହିଁ ଆଉ। ମାନେ ହଁ ଗୋଟେ ଲାଗୁନି ଖେଳିଲା ପରିକା। ଜୋସ୍ ହଉନି ଗୋଟେ କମ୍ପିଟିସନ ଲାଗୁନି।
ହୁଁ ହୁଁ ତାଙ୍କର ଗୋଟେ ଛୋଟ ଛୁଆ ନା ଏତେଟା ଭଲ ଲାଗୁନି ତା ସହିତ ଖେଳିବାକୁ।
ଆମେ ପିଲାବେଳେମାନେ ବହୁତ କମ୍ପିଟିସନ୍ନ କରି ସିରିଅସ୍ଲି ଖେଳୁଥିଲେ ସେମାନେ କଣ ଗୋଟେ ଆସୁଛନ୍ତି ସେମିତି ଗୋଟେ ପ୍ୟାସନ୍ ପ୍ୟାସନ ତ ସେମିତି ଗୋଟେ କଣ କହିଲୁ ଟାଇମ ପାସ ପାଇଁ ଖେଳୁଛନ୍ତି। ଆମେ ପୁରା ସିରିୟସ୍ ନେଇକି ମ୍ୟାଚ୍ ପ୍ୟାଚ୍ଚ୍ କଣ୍ଡକ୍ଟ କରିକି ପୁରା ମାନେ ଆରାମ ସେ ଖେଲୁଥିଲୁ।
ଆଚ୍ଛା ହଉ କଣ ଏଥର ବଡ ମୂର୍ତ୍ତି କରିବ ବଡ ମୂର୍ତ୍ତି?
ଭାବୁଚୁ ଗୋଟେ ଅଶୀ କି ନବେ ଫୁଟ୍ ଭିତରେ ଗୋଟେ ଦେଖିକି ଭଲ ମୂର୍ତ୍ତିଟେ ବଜେଟ୍ ଭିତରେ ଭାବୁଚୁ କରିବୁ।
ଓହୋ ଗୋଟେ ମେଢ ଟାଇପ ର?
ହଁ।
ଓ ହଉ କର କର ଦେଖିବା କଣ ହୋଉଛି ହୁଁ।
ଏଥର ଟିକେ ବଜେଟ୍ ବି ଏକ୍ସଟେଣ୍ଡ କରିବୁ ଭାବୁଛୁ ଭଲରେ କରେଇବୁ ଭାବୁଛୁ ଆଉ। ମାଆଙ୍କ କଥା।
ହଁ ବା। ହଉ ହଉ ସେ ଆମେ ତ ଏପଟେ ଦବୁ ଚାନ୍ଦା କିଛିଟା ପାଇଁ ସେପଟେ ଠାକୁରଙ୍କ ପାଖରେ ଦାନ ବି କିଛି କରିବୁ। ହ।
ହୁଁ ଯଦି ହବ କିଛି ସୁନା କିି ରୂପା କିଛି ଗୋଟେ ଦାନ କଲେ ଭଲ ହୁଅନ୍ତା।
ହଁ ହଁ ଆରେ ମୁଁ ଦେଖୁଛି ଦେଖୁଛି ଆଉ। ଆଉ ଲୋକଙ୍କ ପାଇଁ ବି ଖାଇବା ପତ୍ର ଯାହା ହବ ଆଉ କଣ।
ହଁ ସେଇ ଆମ ଭିତରେ ଚିହ୍ନା ପରିଛ ପଚାଶ ଷାଠିଏ ଏମିତି ଭିତରେ କରିବା ଆଉ ଭାତଟେ ଡାଲମାଟେ ଆଉ କଣ।
ପଚାରିବାକୁ ମନ ନଥିଲା ଧିଅ ଭଲ ଅଛି?
ହୁଁ ଦେହ ତ ଭଲ ଅଛି ଏଇ ଟିକେ ବ୍ୟସ୍ତ ରହିଯାଉଛି ଏ କାମ ଦାମ ରେ ବାକି ସବୁ ଠିକ୍।
ହଁ କରିବା ଏଇ ତ ଆଉ ହେଇ ତ ଦେଖୁନା ଗୋଟେ ବର୍ଷା ହେଲା ସାଙ୍ଗେ ସାଙ୍ଗେ ପଳେଇଲା।
ହୁଁ ଏପଟେ ଲାଇନ କଟି ଯାଇଥିଲା ଯେ ଏ ଏଇନା ଫୋନ କଲେ ଟି ପି ସି ଓ ଡି ଏଲ ଅଫିସ୍ ଏଇନା ସାଙ୍ଗେ ସାଙ୍ଗେ ସିଏ ଦେଲା। ଆଉ ଆଉ କେମିତି କଣ ଚାଲିଛି କୁହ?
ଚାଲିଛି ଆଉ କଣ ଏ ତ ଯାଇଥିଲା ନା ଚିକୁ ମୋ ଦୋକାନ ଟେ ତାଙ୍କ ଠାରୁ ଟିକେ ନୂଆ ଆଡି ନା କାମ ଚାଲିଛି ତ ମାନେ କୋଉ ଗାଁ? ମାନେ ଗୋଟେ ତାଙ୍କର ଗୋଟେ ଖୋଳ ଭଳିଆ କରୁଛନ୍ତି ତା ଭିତରେ ଫ୍ରିଜ୍ ପୁରେଇବେ
ଆଣ୍ଠୁ କଣ ଫୁଲିଥିଲା ଠିକ୍ ହେଲା?
ନା ମ କୋଉଠି ତାର ଅପରେସନ ଫପରେସନ ହବ କହୁଛନ୍ତି। ଦେଖାଯାଉ କଣ ହଉଛି। ଖାଲି ତ କାହାକୁ ନ ପଚାର କଣ କରିବ ପିଲାଟା ଛୋଟ ପିଲାଟା। ଠାକୁରଙ୍କ ଦୟାରୁ ଭଲ ହେଇଯାଆନ୍ତା। କଣ ଯାଇଥିଲା ଡାକ୍ତର ଫାକ୍ତର ପା ଥଣ୍ଡାକୁ ହେଇଛି ସିଏ ମେଡ଼ିସିନ ଖାଇଲେ ଭଲ ହେଇଯିବ ମେଡ଼ିସିନ ତ ଖାଉଛି କିନ୍ତୁ ଫୁଲା କମୁନି। ଦେଖାଯାଉ କଣ ହ
ହୁଁ। ଆଉ ଏ ଅଶ୍ୱିନର ବାହାଘର କଣ ବୁଝାହଉଥିଲା ହେଲା।
ଏଇ ସେ କଣ ସେ କଣ ତାଙ୍କ କଥା ସିଏ ତ ଫୋନ ଫାନ କିଛି କରନ୍ତିନି ସେ ତାଙ୍କର ସେ କଥା ସେ ତାଙ୍କର ବୁଝୁଥିବେ ମୁଁ କିଛି
ଆଉ ଉଁ ଗିଡ ସବୁ ଭଲ ଗିଡ ଭା
ହୁଁ ହୁଁ। ଉଁ ସେ ତ ଖାଲି ବ୍ୟାଟ ପାଇଁ କହୁଛି ଖାଲି ବ୍ୟାଟ କିଣିବା ଖେଳିବା କ୍ରିକେଟ ଆଉ କିଛି ନାହିଁ ତାର। ମୁଁ ତାକୁ କହିଲି ମୁଁ ତାକୁ କହୁଥିଲି।
ଇ ମତେ ଖାଲି କହୁଛି ଆଉ ଭାଇ ପଇସା ପଠା ବରା, ଆଳୁ ଚପ ଏମିତି ଖାଇବି। ଆରେ ଭାଇ ମୋ ପାଖରେ କୁଆଡୁ ଏତେ ପଇସା ଆସିବ ତତେ ମୁଁ ଡେଲି ପଠେଇବି।
ଏଟା ଗୋଟେ ୟୁ ଟୁବୁ ଚ୍ୟାନେଲ୍ ଅଛି। ୟୁ ଟ୍ୟୁବ ଚ୍ୟାନେଲ ଅଛି ତ ତା ପାଇଁ ସମସ୍ତଙ୍କୁ କିଛି କିଛି ପଇସା ମାଗୁଛି। ମତେ ପ୍ରାୟ ଫୋନ କରେ ମୁଁ ଜାଣି ଶୁଣି ଉଠାଏନି କାହିଁ ବେକାରେ ଉଠେଇବି ତା ଫୋନ ପୁଣି ପଇସା ପତ୍ର ମାଗିବ। ଆଉ ସିଏ ଯୋଉ ପଇସା ସିଏ ଗଲେ ମାନେ ସିଏ ଆଉ ଆସି
ପଇସା ହଁ ପା ଆଉ ଦବ ସିଏ ସିଏ କୋଉ ଜଳଖିଆ ଖାଇବାକୁ ନଉଛି ସିଏ ଆଉ ଦବ ତାକୁ।
ଉଁ ଆଚ୍ଛା। ଆଉ ଏ ବର୍ଷ ଦଶହରାରେ ମାନେ ମେଢ ଟା କୋଉଠି ହବ କୋଉଠି?
ଦଶହରା ମେଢ଼ ତ ଆମର ଗୋଟିଏ ଲୋକେସନ ବରଗଡ ବ୍ରିଟ କଲୋନୀ ମଝି ପୁରା ଚାରି ଛକରେ।
ଉଁ ଆଚ୍ଛା ଆଉ ଡାକିବ କାହା କାହା କହୁଥିଲ?
ଭାବୁଛୁ ଏଥରକ ଏଇ ଯୋଉ ଦୀପ୍ତି ରେଖା ଅସୀମା ଅସିମା ପଣ୍ଡା ଆଉ ହ୍ୟୁମାନ ସାଗର ତ ମରିଗଲା କଣ କରିବା ଭାରି ବଢିଆ କଳାକାର ସିଏ।
ହୁଁ ହୁଁ ହୁଁ।
ଡାକିବୁ ଆଉ ଯିଏ ହବ ଦେଖିବା ଆମର ଏ ମଣ୍ଟୁ ଚୁରିଆ ଯଦି ହେଲା। ଡାକିଦବୁ ଆଉ ଯଦି ତାର ମାନେ ଫ୍ରି ଥିବ।
ଗୋଟେ କାମ କର ବଲିଉଡ ଡାକୁନ।
ଏ ବଲିଉଡ ଡାକିବା ପାଇଁ ଆଗେ ଦେଖୁଛ ଏତିକି ଭିତରେ ତାଙ୍କୁ ବଜେଟ ଇସୁ। ମାନେ କମ୍ପେନସିଏସନ କରିବାକୁ ହଇରାଣ ହେଉଛି ବଲିଉଡ ଡାକୁ ଡାକୁ ମାନେ ସି କେତେ ମିନିଅମ୍ ଦଶ ଲକ୍ଷ, ପନ୍ଦର ଲକ୍ଷ, କୋଡ଼ିଏ ଲକ୍ଷ ଏମିତି ନେଇଯିବେ।
ହୁଁ ଏ ଆମର ଓଡିଆ ସିଙ୍ଗର ବି ଭଲ ଚଳିବ ଆମ ଓଡିଆ ସିଙ୍ଗରରେ ଚଳେଇ ଦିିଅ।
ଆଉ ଦେଖ ଆମ ଅଧା ଲୋକ ଓଡ଼ିଆ ସେ କିଏ କଣ ହିନ୍ଦୀ ଗାଇବେ ସିଏ। ବୁଝିବେ ଭଲ ଲାଗିବନି ପଳେଇବେ ସମସ୍ତେ ବୁଝିପାରୁଛ। ସଂସ୍କୃତିଟା ଆମର ଓଡ଼ିଆ ଆମେ ଓଡ଼ିଆ ଫଲୋ ନ କରିବା ଯଦି କଣ ହବ କହୁନ। ଆମ ସଂସ୍କୃତି ଟାକୁ ଆମେ ସବୁବେଳେ ଆଗ ଆଗେ ଆଗରେ ରଖିବା। ଆମ କଲଚର ଆମ ଡାଇଭର୍ସିଟି। ବୁଝିପାରୁଛ ଯଦି ହବ ଆଉ ବର୍ଷେ ଦି ବର୍ଷ ଯାଉ କେବେ ଗୋଟେ ଓ ସୋନୁ ନିଗମକୁ ଡାକିବା ଆଉ। ବଜେଟ ଫଜେଟ ହେଲେ ପୁରା ଭଲ ତାକୁ ପଚାରିବ ଆଉ ସେ ବଢିଆ ବାଗରେ ଗାଇବ।
ହୁଁ।
ଗାଇ ପାରିବା।
ନା ନେକ୍ସ ଟାଇମ ପାଇ ଆସିଥିଲା ନା ଆମର ଏଠିକି ବାଙ୍କି।
ହଁ ବାଙ୍କିରେ ଆସିଥିଲା ଗାଉଥିଲା ମୁଁ ଯାଇଥିଲି ବା ଶିଶରେ ମୋତେ ଇନଭିଟେସନ୍। ହଁ ମୁଁ ପା ଯାଇଥିଲି ସେତେବେଳେ ଏ ମତେ ଗୋଟେ ଟିକେଟ ସାଙ୍ଗଟା ଦେଇଥିଲା ଆମେ ଦି ଜଣ ଯାଇଥିଲୁ ମିଶିକି ସବୁ।
ଆରେ ହଁ ଟିକେଟ ରୁ ମନ ପଇଲା। ଏ ଏ ବା ଆମର ଏଇ ବାର ବାଟୀରେ ବା ଖେଳ ଅଛି କ୍ରିକେଟ ଖେଳ।
ହଁ।
ହ କ ଟିକେଟ ଫିକେଟ କଣ ଗୋଟେ ଯୋଗାଡ଼ କରି ଯିବା ନହେଲେ ତମେ ଆସ ମୁଁ ଟିକେଟ କଥା ବୁଝି ଦେବି।
ହଁ ମୁଁ ମୁଁ ତୁମକୁ ପଇସା ପେମେଣ୍ଟ କରିଦେବି ଅନନ୍ଲାଇନ୍ ମୋତ ତମ ଟିକେଟ୍ କାଟି ଦେଇଥାଅ।
କିଚି ଦରକାର ନାହିଁ ମୁଁ ଦେଇଦେବି ଟିକେଟ କଟିବା ଏଇଠି ଆସିକି ଆମେ ଦେଖିଦେଇ ଯିବା।
ହଁ ହଉ ଆଉ ଗୋଟେ ଭଲ ଏଇ ଯୋଉ ଆମର ପ୍ରେସିଡେଣ୍ଟ ବକ୍ସ ରେ କାଟିଦିଅ ଦଶ ହଜାର ଟଙ୍କା ପଡିବ ଆଉ। କୋଡ଼ିଏ ହଜାର ଟଙ୍କା ମୁଁ ତମକୁ ପଠେଇଦବି ଅଧା ବାକି ବଢିଆ ଯିବା ଖାଇ ପିଇକି ଆସିବା।
ଆଚ୍ଛା ହଉ ତାହଲେ ଆଉ।
ହୁଁ ହଁ ଏଇ ଖିଆ ପିଆ କଣ ଏଇ ଟିକେ କଲ ଫଲ୍ କରୁ ଥିଲି ବ୍ୟସ୍ତ ଥିଲି କଣ ଖାଇବା ପିଇବା ଆଉ ରାତିରେ କରିବା ଦଶଟା ବେଳକୁ।
କଣ ହେଇଥିଲା କଣ ରୋସେଇ କଣ ହେଇଥିଲା?
ଆଜି ରୋଷେଇ ଭାତ ଟିକେ ମାଛ ତରକାରି ଦେଇଥିଲା।
ହୁଁ ହୁଁ ହୁଁ। ଆମେ ତ ସାଧା ଲୋକ ଆମ ତ ଆଇଁଷ ଛୁଉନୁ।
ହୁଁ ଆଇଁଷ ଖାଇବୁନୁ ଆଇଁଷରେ ଯୋଉ ମଜା ତମେ ଯା ଖାଇଲେ ଜାଣିବ ନା।
କଣ କରିବା ଆମେ ତ ସେ ଆରମ୍ଭରୁ ତ ଅଛୁ, ଆମେ ସେ ଜୟଗୁରରେ ଅଛୁ ତ ଆମେ ଖାଉନୁ ଆଇଁସ ପତ୍ର ତ ପୁରା ଛାଡ ଆଉ ନିରହ ଜୀବ ଗୁରାଙ୍କୁ କାହିଁ ବେକାର ଖାଇବା ସେମାନଙ୍କର ବି ବଞ୍ଚିବାର ଅଧିକାର ଅଛି।
ହୁଁ ମୁଁ ଗୋଟେ ଧର୍ମ ପାଳୁଚୁ ଆଉ।
ତ ଅଛି ଆରମ୍ଭରୁ ତ ଖାଉନା ଆଉ ପୁଣି ଏଇନା ଖାଇଲେ ଆଉ କଣ ହବ? ହ ଖାଉନ ତ ଖାଉ ନୁ ଆଉ ପୁରା ଚ୍ଛାଡିଦେଇଛୁ ଆଉ।
ବୁଝିଲି ହଉ ହଉ ଆଉ ଦେଖିକି ଟିକେ ଆପଣଙ୍କୁ ସେ ଯ ସପ୍ ସତୁରୀ ବାଲା ନମ୍ବରଟାରେ ଲାଷ୍ଟକୁ ଥିବ ସେଥିରେ ଟିକେ ଚାନ୍ଦାଟା ପଠେଇଦେବେ।
ହଁ ସେ କଣ କି ସେ ଏଥିରେ ଆମର ଯାଇଥିଲା ମୋର ଗୋଟେ ସାଙ୍ଗଟା ସେମିତି ସେ ବି ଆମର ସେଇ ଯୋଉ ସତ୍ସଂଗର୍।
ହୁଁ।
ସେ ହୋଟେଲ ଯାଇଚି ସେ ହୋଟେଲ ର ତା ସହିତ କଣ କରିଚନ୍ତି ନା। ସିଏ ମାଗିଚି ମତେ ବିରିୟାନୀ ଦିଅ ହୋଟେଲରେ ବିରିୟାନୀ ମାନେ ସେ ସମତେ ଭାବନ୍ତି ଚିକେନ ବିରିୟାନୀ। ତ ତାକୁ କଣ କରିଚନ୍ତି ଚିକେନ ବିରିୟାନୀ ଧରେଇ ଦେଇଚନ୍ତି ସିଏ ଚିଡିଲା ଚି ହଁ ସେ ସାଧା ସେ ତ ସ ଚିଡିଚି। ଚିଡିକି କହିଛି ଏଇ ତେମେ ମାନେ ର କିଅ ମୂର୍ଖ ପାଗଳ ତାଙ୍କୁ ଏମିତି କହିଚି ତ ତ କହିଚି ମୋର ଚେଞ୍ଚ୍ କର ଆରେ ବ ହୋଟେ ଲ ଯାହାବି ନେ ହୋଟେଲରେ କମ୍ନଲି ଯଦି ତମେ ହୋଟେଲକୁ ଯିବ ମାନେ ସେଠି କହିବ ମତେ ବିରିୟାନି ଦରକାର ସେ ସବୁବେଳେ ପାଇଁ ଚିକେନ ବିରିୟାନି ହିଁ ଦେବେ। ଇଏ ଯେହେତୁ କହିଚି ନାଇଁ ନାଇଁ। ହଁ ତ ଇଏ ଯେହେତୁ ଯାଇ କହିଛି ନାଇଁ ନାଇଁ ମତେ ବିରିୟାନି ମାନେ ବିରିୟାନୀ ଦରକାର ତ ସିଏ ସେଠି ଚିକେନ ବିରିୟାନୀ ତାକୁ ଧରେଇ ଦେଇଛନ୍ତି।
ତାଙ୍କୁ କହିଲାନି ମୋର ଚେଞ୍ଜ କରିଦିଅ ତାଙ୍କୁ କହିଥାନ୍ତା ମତେ ଭାଇ ଚିକେନ ନାହିଁ
ଚିଡିକି କହିଲ ନା ମୋ ଚିକିଡି କହିଲା ମୋ ଚେଞ୍ଜ କରିଦିଅ କିନ୍ତୁ ସେ ଦୋକାନୀ ବାଲି ଭାରି ସିଆଣିଆ। ହେଲା ନା ନା ନା ନା ସେ ସେ କଥା କଣ କହିଲା ସେ ନେଲା। ସେ ନେଲା ସେ ଚିକେନ୍ ରୁ ଚିକେନ ବିରିୟାନୀରୁ ଚିକେନ ଗୁରା କାଢିଦେଇ ଗୋଟେ ଜାଗାରେ ଅଲଗା ଥୋଇଦେଲା। ସେ ଯୋଉ ସାଧା ଯୋଉ ନାହିଁ ଏ ଯୋଉ ଭାତ ଗୁରା ସେଇଥେରେ ଖାଲି ଦି ଚାରି ପିଶ୍ ପନିର୍ ଖାଲି ଏମ୍ତି ଗୋଳେଇ ମୋଳଇ ଦେଇ ତାକୁ ନେଇ ଧରେଇଲା।
ଏରା କୋଉ ହୋଟେଲ ଏ ତ ପୁରା ଠକ।
ସେ ବା ଆମର ସେ ଯୋଉ ଯାଇଚି
ଏଇ ଆମର ଏଇ ଯୋଉ ଟଙ୍କପାଣୀ ହୋଟେଲ୍ କି?
ନାଇଁ ଟଙ୍କପାଣି ହୋଟେଲ୍ ନାହିଁ, ସେ ସଲିମ୍ ଖାନ୍ ବିରିୟାନୀ ଷ୍ଟଲ୍। ଆଚ୍ଛା ସେ ପଚାରିଆ କଥା। ସିଏ ଆମର ସେପଟେ ସେ ଯୋଉ ଆମର ମାଲ୍ଧିପି।
ଓହୋ, ମାଲଦୀବ୍ସରେ?
ହଁ ସେ ସାଡେ ରହୁଚି ନା, ଆଡେ କଣ ସେ ରହୁଚି।
ଓହୋ, ମାଲଦୀପ୍ସରେ ରହୁଚି ପୁରା ବଢିଆ ପାଣି ପବନ ମାନେ ଖାଲି ସମୁଦ୍ରରେ ବସୁଥିବ ଆଉ।
ହଁ ଆଚ୍ଛା ହଉ ମୁଁ ରହିଲି, ମୁଁ ପଛେରେ କେତେବେଳେ ଫୋନ୍ ଫାଙ୍କା-ଫାଙ୍କା ହେଲେ କ
ହଁ ମତେ ଟିକେ ଯେମ୍ତି କରି ଚାନ୍ଦା ଟା ପଠେଇଦବ ଦୟାକରି ହେଲା ଭାରି ବ୍ୟସ୍ତ। ହୁଁ-ହୁଁ ହଉ-ହଉ ରଖୁଚି।